ହାଲୋ, ହଁ ଶୁଭୁଚି।
ହାଲୋ।
ହାଲୋ।
ହଁ
ହଁ-ହଁ ଶୁଣା ଯାଉଛି।
ହାଲୋ।
ହଁ, ଆଜି କଣ ଖାଇଲ?
କଣ
ମୁଁ ଏଇ ଗଡୁ ମାନେ ଟିକେ ଗଡୁଥିଲି ଆଉ। ଆଁ ବଢିଆ ଜିନିଷ ଖାଇଚ ଆଉ।
ଆଜ୍ଞା ଆପଣ କଣ ଖାଇବେ?
ଆମେ ମଛଲି ଜଲ୍ କିି ରାନୀ ହେ। ଆଉ ଭାତ, ମାଛ ତରକାରୀ ଏ ହଁ ଭାତ, ମାଛ ତରକାରୀ, ସାଲଟ୍
ଆଚ୍ଛା।
ଆଉ ଆମ୍ବ।
ଆଚ୍ଛା, ବଢିଆ ଜିନିଷ ଖାଇଚନ୍ତି ଆଉ। ଆଜ୍ଞା।
ହଁ, ଖାଇକିନା ଟିକେ ରେଷ୍ଟ ନଉଥିଲି ଆଉ।
ଅ ହଁ-ହଁ। ଆଉ ମ୍ୟାଡମ୍ ଆପଣ ଯୋଗ କରନ୍ତି?
ଉଁ ଯୋଗ ମୁଁ କେବେ କରିନି। କରିଥିଲି ମଝିରେ ଯାଉଥିଲି ବଟ୍ ମତେ ଟିକେ ଟାଇମ୍ ମୁଁ ମ୍ୟାନେଜ୍ କରି ପାରିଲିନି ବୋଲି ନା ଆ କଣ କରିପାରିଲନି କିନ୍ତୁ ଯଦି ମୁଁ ତମୁ କହିବି ମୋ ଲାଇଫ୍ ର ଯଦି ଏଇ ଏଜରେ ଯଦି କିଛି ଶିଖିବାକୁ ଇଚ୍ଛା ଅଛି ଆ ସେଇଟା ହେଲା ୟୋଗା ହଁ ମତେ ଗୋଟେ ସେମିତି ପ୍ରଫେସନାଲ୍ ମାନେ ୟୋଗାଟି ଟିଚର ଚାଁହୁଚି ନଟ୍ ଅନଲାଇନ୍ ଅନଲାଇନ୍ ରେ ମୁଁ ଚାହୁଁନି ଅଫଲାଇନ୍ ଚାହୁଁଛି ଯିଏ କି ଯେ ପୁରା ବିଟ୍ ବିଟ୍ ତାର ଶିଖଉଥିବେ ହେଲା ପଛେ ଆମଉଣ୍ଟ ନିଅନ୍ତୁ କିଛି ଅସୁବିଧା ନାହିଁ। କିନ୍ତୁ ମୁଁ ଏବେ ଲାଇଫରେ ସେଇ ଜିନିଷ ଟା ଚାହୁଁଛି ବୋ ହୁତ। ମାନେ ବୋହୁତ ମାନେ ବୋହୁତ ଚାହୁଁଛି ଆଉ ମୁଁ ମାନେ ଆଉ ସେଇଟା ମୋର ମାନେ ଗୋଟେ ବହୁତ ବଡ ଖ୍ୱାଇସ୍ ଅଛି। କି ଯେ ମୁଁ ୟୋଗା ର ସବୁ ମୁଦ୍ରା କରିପାରେ ଅ ଅବଶ୍ୟ ଯେତେବେଳେ ଆ ଆଗରୁ ଯୋଉ ଯାଉଥିଲି ତିନି ଚାରି ମାସ ଯାଇଚି ତ ସେଇଠି ମୁଁ କିଛିଟା ମୁଦ୍ରା ଶିଖି ଯାଇଚି। ହେଲା ହଁ ଟଚ୍ ଏବେ ଛାଡି ଯାଇଛି ବଟ୍ ମୁଁ କରିପାରିବି। ଆଉ ସେଇଠି ପ୍ରୋବ୍ଲେମ କଣ ହେଲା ସେଇଟା ପୁରା ଆମ ଘର ପାଖରେ। ମାନେ ଶହେ ମିଟର ହବ ଡିଷ୍ଟାନ୍ସ ଏତିକି ଡିଷ୍ଟାନ୍ସ ବଟ୍ ସେଇଠି କଣ ହୋଉଛି ନା ପ୍ରୋବ୍ଲେମ ମାନେ ଏକତ ଜାଗା ଟା ଛୋଟ। ହେଲା ଆଉ ହଁ ଜାଗା ଟା ଛୋଟ ବହୁତ ତାଙ୍କ ପାଖ ମାନେ ମଂ ଫାଇଭ୍ ଥଟି ର ବ୍ୟା ାର୍ ହୁଏ ଫାଇଭ୍ ରୁ ସିକସ୍ ଥାର୍ଟି ସିକସ ଥାର୍ଟି ରୁ ସେଭନ୍ ଥାର୍ଟି ସେଭନନ୍ ଥାର୍ଟି ରୁ ଏଇଟ୍ ଥାର୍ଟି। ବ୍ୟାଚ୍ ବାଏ ବ୍ୟାଚ୍ ଆସନ୍ତି ତ ମ ମତେ ଟିକେ ପଛରେ ବସିଲେ ଭଲ ଲାଗେନି ହେଲା ଯଦି ତମେ ଗ୍ରୁପ ଅଫ୍ ପିପୁଲ୍ ଯାଉଛ ଯେମତି ତମେ ମୁଁ ମିଶିଲେ ଯାଉଛୁ ବଟ୍ ମୁଁ ଗଲିନି ମୁଁ ଯି ଆସିବି ବୋଲି ତମେ ମୋ ପାଇଁ ମ୍ୟାଟ୍ ପକେଇନା ରଖିଦେଇଥିବ।
ଆଛା ହଁ ସେଇଟା କରିବା କଥା।
ସେଇଟା ସେଇଟା କରିଦେଲେ ଯେମିତି ମୁଁ ମୋର ଆଗୁଆ ଯାଇଛି ମୁଁ ମୋର ବସିବି। ଯେ ତାର ପଛରେ ଆସିଲା ସେ ପଛରେ ବସିବ। ତ ତାଙ୍କର ସେମାନେ ପୁରୁଣା ବହୁତ ଆଗରୁ ଯାଉଛନ୍ତି ବୋଲି ନା ସେଇ ଜିନିଷ ଟା। ଆଉ ଗୋଟେ ଜିନିଷ ହେଲା ମାନେ ସେ ଟିଚର୍ ପାଖକୁ ଆସିକିନା ଶିଖେଇବେନି ସେ ଖାଲି ତାଙ୍କର ସେଇଠି କରିବେ ତମେ ଦେଖ। ଦେଖିବ ମତେ ସିଟା ଦରକାର। ସେ ଅବଶ୍ୟ ବହୁତ କମ୍ ପଇସା ନୋଉଥିଲେ ବିଲୋ ଫାଇଭ୍ ହଣ୍ଡ୍ରେଡ ନୋଉଥିଲେ।
ଆଛା ହଁ।
କିନ୍ତୁ ମୁଁ ଏବେ ଏମିତିଆ ଗୋଟେ ଇନଷ୍ଟ୍ରକ୍ଟର ଚାହୁଁଛି ଯିଏ କି ଯେ ଭଲେ ସେ ଥାଉଜେଣ୍ଡ କି ଫିଫ୍ଟିନ ହଣ୍ଡ୍ରେଡ ନୋଉ କିନ୍ତୁ ପ୍ରପର୍ ପୁରା ଶିଖେଇବ।
ହୁଁ ସବୁ ପିଲାଙ୍କୁ ବି ଦେଖିବା ଦରକାର ନା ତମେ ଖାଲି ଆଗରେ ରହିକି କରିଦବ।
ହଁ ସେଇଟା ତାଙ୍କର ନାହିଁ କି ସେ ପଛକୁ ଆସିକିନା ବି ଦେଖିବେନି ବି।
ଆଚ୍ଛା ଆଚ୍ଛା।
ଯେମିତି କିି ଯେ ଏ ଯୋଉ ବଜରା ଆସନ ହେଇଗଲା। କି ଯୋଉଟା କନ୍ ତ କପାଲ ଭାଟି ହେଇଗଲା। କପାଲଭାଟିରେ ମୁଁ ପୁରା ବହୁତ ମୋର ଟିକେ କନଫ୍ୟୁଜନ୍ ହେଇଯାଏ କେତେବେଳେ ସାସ୍ ଟାକୁ ଭିତରେ ନବ କେତେବେଳେ ତମେ ଛାଡୁଛ କେମିତି ନବ କେମିତି ଛାଡ ସେଟା ସବୁ ପ୍ରପର୍ ଅଁ ସେଇଟା ପ୍ରପର୍ ଶିଖିବା ଅଛି, ତମେ ଶିଖିଛ।
ନାଇଁ ମୁଁ ଶିଖିନି। ମୁଁ ବି ଚାହୁଁଛି ଯଦି ସେମିତି କିଏ ମିଳିଲେ ୟୋଗା ଟିଚର୍, ଯାଇକି କରିବା ପାଇଁକା ଅ ମୁଁ ଶିଖିନି, ମୁଁ କରିନି କିଛି।
ମତେ ବହୁତ ଇଚ୍ଛା ଅଛି ମାନେ ଶିଖବା ପାଇଁ। ତମେ ରିସେଣ୍ଟ ବିଲିଭ୍ କରିପାରିବନି ମୁଁ ପନ୍ଦରଶହ ଟଙ୍କା ଦେଇନା ଗୋଟେ ୟୋଗା ମ୍ୟାଟ୍ କିଣିକିନା ଆଣିଚି। ଅନଲାଇନରୁ, ମ୍ୟନ୍ତ୍ରାରୁ ମାନେ ବହୁତ ଭଲ କ୍ଵାଲିଟି ବାଲା ୟୋଗା ମ୍ୟାଟ୍। ଇଭିନିଂ କି ଯେ ମୁଁ ତାକୁ ଓପନ ଅପ୍ ବି କରିନି ଏପର୍ଯ୍ୟନ୍ତ।
ଓହୋ, ନୂଆ ଥୁଆ ହେଇଛି।
ନୂଆ ଥୁଆ ହେଇଛି ମାନେ ଏଇ ମନ୍ଥରେ ମାନେ ଜଷ୍ଟ ସେଭନ୍ ଡେଜ୍ ବିଫୋର୍ ଆସିଛି, ହେଲା ବଟ୍ ମୁଁ ଖୋଜୁଛି କିଏ? ମୁଁ ଜାଣିଛି ମାନେ ମୋ ଘରଠାରୁ ବହୁତ ଡି ଡିଷ୍ଟାନ୍ସରେ ଜଣେ ଶିଖଉଛନ୍ତି ବଟ୍ ଡିଷ୍ଟାନ୍ସ୍ ହେଲେ ମତେ ବହୁତ୍ ଡିଫିକଲଟ୍ ହବ। ମୁଁ ଚାହୁଁଛି ଏଇ ମାନେ ଥ୍ରୀ ଟୁ ଫୋର୍ କିଲୋମିଟର ରେଡିଅସରେ ହେଲେ, ମୁଁ ଫାଇଭ ଓ କ୍ଲକରେ ଉଠିଲି ଫାଇଫି ଫିଫ୍ଟନ୍ ବେଳକୁ ବାହାରିକିନା ଗଲି ମତେ ସିକ୍ସ୍ ଥାର୍ଟିନ୍ ବେଳକୁ କୁ ଯାହାଲେ ବି ରିଟର୍ଣ ଆସିବାର ଅଛି। କାଇଁ ନା ପୁଅ ସ୍କୁଲ୍ ଯିବ।
ଆଜ୍ଞା। ଘରେ କାମ ବି କିଛି ବି ହଉଛି। ସେ କାମ ବି ସରିବା। ଆଛା। ଦେଖନ୍ତୁ, ଯଦି କିଛି ମିଳିବ।
ହଁ ମାନେ ଜିମ୍ ମତେ ପସନ୍ଦ ନୁହଁ। ଜିମ୍ କି କି ମାନେ ଓ୍ୱେଟ୍ ମେସିନ ମତେ କିଛି ବି ପସନ୍ଦ ନହଁ। ମୁଁ କରିିବି ପାରିବିନି।
ଆଜ୍ଞା। ହେଲେ ଏବେ ତ ଲୋକ ସବୁ ଜିମ୍କୁ କରୁଛନ୍ତି। ଏଇ ଯୋଉ ସବୁ ୟୁଥମାନେ ଯେତିକି ରହିଲେ ସବୁ ପ୍ରାୟ ଯାଉଛନ୍ତି। ଏଇଠି ଆମେ ଜିମ୍ ସକାଳ ହେଲା କି ସନ୍ଧ୍ୟା ଟାଇମ୍ ହେଲା, ନା ଜିମରେ ଯାଇକି ଆମେ ଏକ୍ସସର୍ସସାଇଜ୍ କରୁଛୁ।
ନାଇଁ। ବଡିରେ ଆକ୍ଚୁଆଲି। ନାଇଁ ନାଇଁ, ବଡିରେ କିଛି ବି ଗୋଟେ ଏକ୍ସର୍ସାଇଜ୍ ରହିବାର ଅଛି। ଏନି ଏକ୍ସର୍ସାଇଜ୍। ସବୁଠାରୁ ହାଷ୍ଟ ଯଦି କୋଉଥିରେ ୱେଟ୍ ରିଡୁୟୁସ୍ ହୁଏ ଦାଟ୍ ଇଜ୍ ସ୍କିପିଙ୍ଗ୍।
ସ୍କିଟମ୍ ଯଦି କରୁଛ। ଆଜ୍ଞା।
ସବୁଠାରୁ ହ୍ୱାଟ୍ ହାଷ୍ଟ ୱେଟ୍ ରିଡିୟୁସ୍ ହୁଏ, ଫାଷ୍ଟ୍ ସେଇଟା। ସେକେଣ୍ଡ ହେଲା
ସେକେଣ୍ଡ
ସେକେଣ୍ଡ ହେଲା ତମେ
ୱାକିଂ ନା ରନିଂ। ଆଚ୍ଛା। ସୁଇମିଙ୍ଗ୍।
ହୁଁ ଥାର୍ଡ ହେଲା, ସ୍ଲୋ ମାନେ ତାକୁ କଅନ୍ତି ସ୍ଲୋ ୱାକ୍ କୁହନ୍ତି ନି। ତାକୁ କୁହନ୍ତି ମାନେ କଣ କହିଲ ର-ଜଗିଙ୍ଗ୍ ଟାଇପ୍ର ମାନେ ନା ଦୌଡା ନା ୱାକିଂ
ନା ଚାଲ
ମିଡିଲ୍ ନା ଚାଲିବା। ହଁ, ଚାଲିବା ନୁହଁ କି ଦୌଡିବା ନୁହଁ। ତାର ମିଡିଲ୍ ଟା ଯୋଉ ଆଉ ଉଁ ୟୋଗା କଲେ ଏଇଆ ଯେ ତମ ମାନେ। ବ୍ରେନ୍ ତକାତେ ସବୁ ପୁରା ମାନେ ଉଁ। ପୁରା କଣ ମାନେ ପୁରା ମାନେ ପ୍ର ପର ୱରେ ଫଙ୍ଗସନ କରିବ ଆମେ ଯା ଆକ୍ଟିଭ ରହିବ ତାପରେ ଆଉ କଣ? ଉଁ, ହଁ, ହଁ, ହୁଁ, ଉଁ। ଯେ ମେନ୍ ହେଲା ବ୍ରେନ୍ ଟା ତମର ବହୁତ୍ ଭଲ ଫଙ୍ଗସନ୍ ଦବ।
ଫଙ୍କସନ୍ କରିବ ହଁ ମ୍ୟାଡାମ୍ ଠିକ କଥା।
ଆଉ ତମେ ଯେ ଆଉ ଯୋଉଟା ବି କରିବ ତା ଧିଏରେ ବ୍ରେନ ର କିଛି ୟୁଟିଲାଇଜ ହିଁ ନାହିଁ।
ହୁଁ ଠିକ୍ କଥା।
କିନ୍ତୁ ୟୋଗା ରେ ତମର ବଡି ର ହୋଲ୍ ପାର୍ଟ। ବ୍ରେନ୍ ସବୁ ଜିନିଷ କାମ ଦେବେ। ବୁଝିପାଲୁ ନା ଆଉ। ବ‌ କିନ୍ତୁ ୱ ସ୍କିପିଙ୍ଗ ରେ ବହୁତ୍ ଭଲ କାମ ଦିଏ। ମୁଁ ଯେତେବେଳେ ଉଁ ମାନେ ବ୍ୟାଚଲର୍ ଥିଲି ସେତେବେଳେ। ମୁଁ ସ୍କିପିଙ୍ଗ୍ କରୁଥିଲି ବଟ୍ ଉଁ।
ହୁଁ।
ଏ ସ୍କିପିଂ କଣ ହୁଏ ସ୍କିପିଙ୍ଗ। କ ଦେଖ କରିକିନା ତା ରେ ଛାଡିଦେଲି ତାପରେ ଆଉ କରି ପାରିଲିନି ଟଚ୍ ଛାଡିଗଲେ ଟିକେ ହବା କଷ୍ଟ। ଟିକେ କଷ୍ଟ ନୁହଁ ବହୁତ୍ କଷ୍ଟ କାଇନା ସେ ଯୋଉ ବଡି। ପେନ୍ କୁ ହାଣ୍ଡଲ୍ କରିବା ମାନେ ସେଇଟା ହିଁ ବିଗର ଟାସ୍କ
ହୁଁ।
କାହିଁକି ନା ଏବେ ଆମେ ବଡି ଏବେ ଆମେ ବଡିରେ କିଛି କରୁନେ ଠିକ ଅଛି। ଆମେ ଏତେବେଳେ କରିବା ଷ୍ଟାର୍ଟ କରିବା ନା ଯୋଉ ଯୋଉ। ଭେନ୍ ଆଉ ବା ଯୋଉ ନର୍ଭ ଗୁଡାକ ଆମର ସ୍ଲିପିଙ୍ଗ୍ ମୋଡ୍ ରେ ଥିଲେ। ସେମାନେ ଆସ୍ତେ ଆସ୍ତେ ଆକ୍ଟିଭ୍ ହେବେ। ସେମାନେ ଯେତେ ବେଳେ ଆକ୍ଟିଭ୍ ହେବେ ଏ ମାନେ ଉଁ ଏ କଣ। ତମ ନର୍ଭ ଗୁଡାକ ପୁରା ଉପନ ହବ ମୋଟେ। ଏ ଅ କଣ ତ ମସଲ୍ସ ଗୁଡାକ ମାନେ ଇଏ ହବ। ମାନେ କଁ ଫମ୍ ଷ୍ଟ୍ରେଚ୍ ହବ ହଁ। ବ୍ଲଡ ଫଙ୍ଗସନ୍ ହବ ତ ସେଥିପାଇଁ ଆମ ବଡି ପେନ ହେଇଥାଏ। ସେଇ ପେନ୍ କୁ ହ୍ୟାଣ୍ଡେଲ୍ କରିବା। ମାନେ ଉଁମ୍ ବହୁତ୍ କଷ୍ଟଦାୟକ। ମୁଁ ଆଗ୍ ରୁ ବହୁତ୍ କିଲୋମିଟର ଚାଲୁଥିଲି। ହେଲା ବହୁତ୍ ହଁ। ବହୁତ୍ କିଲୋମିଟର ଚାଲୁଥିଲି ଆଁ ମ ବଟ୍ ଏବେ ଉଁ ମୁ ସିକ୍ସ୍ ସେଭେନ୍ ମନ୍ଥ୍ ହେଲାଣି। ନା ଚାଲୁନି ନା କିଛି ବି କରୁନି ନୋ ଏକ୍ କ୍ସରସାଇଜ୍ ନଥିଂ କିଛି ବି ମୋ ବଡିରେ ନାଁହି। ତ ଏବେ ରିସଣ୍ଟ୍ ଗୋଟେ ମୋର। ପ୍ରୋଗ୍ରାମ ଥିଲା ମୁଁ ଯାଇଥିଲି। ତ ସେଇଠି ଗୋଟେ ଆକ୍ଟିଭିଟିସ୍ ହଉଥିଲା। ହେଲା ସେ ଆକ୍ଟିଭିଟିଜ ରେ ଦୌଡା ଦୌଡି ଜିନିଷ ଥିଲା। ଦୌଡି ଦାଡି କିନା ଜିନିଷ କରିପାରିଥିଲା ତମେ ବିଲିଭ୍ କରିପାରିବ ବନି ମୁଁ ସେ ଗୋଟେ ଦିନ ଦୌଡିଛି ମୋର ତିନି ଦିନ। ମାନେ ଦେହ ହାତ ପୁରା ପେନ୍। ତାମାନେ ମୁଁ ସେଇଠୁ ଯେ ସେଇଠୁ ମତେ ଫିଲ୍ ହେଲା କି ଯେ ନା ଇଟମିନ୍ସ ମୋ ବଡି ଏବେ ଲେଥାଜି ହେଲାଣି। ମତେ କିଛି ବି ମୋ ବଡିରେ କରିବାକୁ ପଡିବ ମତେ ସେଇଠୁ ହିଁ ମାନେ ଫିଲ୍ ହବା ଷ୍ଟାର୍ଟ ହେଲା ନହେଲେ ମୁଁ ହଁ ସବୁଦିନ କରିବି ଆଜି କରିବି କାଲି କରିବି ପରଦିନ କରିବି ସେଇ ଆଜିକାଲିଟା କେବେ ହେଇପାରୁନି।
ଆଜ୍ଞା ନାଇଁ ଦେଖନ୍ତୁ ଯଦି ସମୟ ମିଳୁ କିଛି ଆପଣ କରନ୍ତୁ କିଛି ଯୋଗ କରନ୍ତୁ। କିଛି ଏକ୍ସରସାଇଜ୍ କରନ୍ତୁ ହଁ। ଥ୍ୟାଙ୍କ ୟୁ ମ୍ୟାଡ଼ମ୍।
ହଁ।